ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ ମା
ଅ ମୁଁ କହିଲି ଆଣ୍ଟି ଆପଣଙ୍କୁ ମୋ ଭଏସ କ୍ଳିଅର ଆସୁଛି,
ହଁ ହଁ ଭୟ
ଆଉ କଣ କରୁଛନ୍ତି।
ଏଇ ଯି ଘର ଦାରା ସବୁ ସଫାସତୁର କରି ଆଉ ଧୂପ ଦିଆହବ ସେଇ ବିଷୟରେ ସବୁ ଚାଲିଛି ଆଉ
ଆଉ ଏକେ ଟିକେ ରଥଯାତ୍ରା ପରେ କଥା ହେବା
ହଁ କଥା ହେଇପାରିବା କିଛି ଅସୁବିଧା ନାହିଁ।
ଆଚ୍ଛା ହଉ ମୁଁ କହିଲି ଅ ରଥଯାତ୍ରାଆଣ୍ଟି ଯୋଉ ହୁଏ ଆମର ତ ପୁରୀରେ ହୁଏ ପୁରା ଓଡିଶାରେ ପୁରା ଫେମସ ଯୋଉ କିନ୍ତୁ ମୋତେ ଗୋଟେ କଥା କୁହନ୍ତୁ ତତ୍ ତତ୍ ତ ଯେହେତୁ ଚୁବାଙ୍ଗ ଗହଳିରେ ବି ହୁଏ ରଥଯାତ୍ରା ଠିକ ଅଛି କିନ୍ତୁ ଲୋକମାନେ କଣ କରନ୍ତି ନା ନିଜ ଗାଁ ହେଗକୁ ଛାଡିକି ଆଶା ରଖନ୍ତି ନାଇଁ ଆମେ ପୁରୀରେ ଯାଇକି କିନ୍ତୁ ରଥଯାତ୍ରା ଦେଖ ଖିବା ପାଇଁ। ଠିକ ଅଛି କିନ୍ତୁ ସେଠି ତ ଯାଇକି ଠାକୁରଙ୍କୁ ତ ଦେଖିବା ତ ଦୂରର କଥା ଠାକୁରଙ୍କ ଦୌଡି କୁ ବି ମାନେ ଛୁଇଁବା କଷ୍ଟକର ହେଇଯାଏ। ତ ଏ କେମିତି କଣ କଲେ ଆମେ ମାନେ ଠାକୁରଙ୍କୁ ଭଲରେ ଦେଖି ବିି ପାରିବା। ମୁଁ ମା ଆଉ ସେଇ ବିଷୟରେ କ
ଲୋକମାନେ ଶୁଣ ଲୋକମାନେ ଯାଆନ୍ତି ପୁରୀ ରଥଯାତ୍ରା ଟାଣିବା ରଥ ଦେଖିବା ପାଇଁ ବା ରଥ ଟାଣିବା ପାଇଁ ବା ରଥ ଦୌଡ଼ି ଧରିବା ପାଇଁ ବା ବଡ ଦାଣ୍ଡରେ ଚାଲିବା ପାଇଁ କାହିଁ କିନା ସେ ହୋଉଚନ୍ତି ଆମର ଓଡିଶାର ପ୍ରସି ପ୍ରସିଦ୍ଧ ମାନେ ବଡ ଠା କୁର ସିଏ ଆଉ ତାଙ୍କ ରଥଯାତ୍ରା ଏତେ ଫେମସ ଯେ ମାନେ ଓଡିଶା କଣ ବିଶ୍ୱ ପ୍ରସିଦ୍ଧ। ବିଶ୍ୱ ପ୍ରସ ଦ୍ଧ ହଉଚି ସେଥିପାଇଁ କେନା ଲୋକମାନଙ୍କ ଧର ଆମର ଆମ ପ ପ୍ରତେକେ ଟି ଲୋକ ଓଡିଶାବାସ ବାସି ପ୍ରତ୍ୟେକ ଓଡ଼ିଶ ଶା ବାସୀଙ୍କର ଗୋଟେ ମନରେ ଧାରଣା ଅଛି ଯେ ଆମେ ପ୍ର ରଥଯାତ୍ରା ଦିନ ଜଗନ୍ନାଥଙ୍କ ଦର୍ଶନ କରିବା ଜଗା ଦର୍ଶନ କରିବା ବା ରଥଯାତ୍ରା ଦିନ ବଡ ଦାଣ୍ଡରେ ବୁଲିବା ବା ବଡ ଦାଣ୍ଡରେ ରଥ ଟାଣିବା ପାଇଁ। ଗାଁ ଗହଳିରେ ସବୁଠି କରିଲେ ବି କିନ୍ତୁ ଲୋକମାନଙ୍କ ପରେ ଏଇଟା ଗୋଟେ ବିଶ୍ୱାସ
ହଁ ତାପରେ ଆଉ ହୁଁ ହଁ ଆଣ୍ଟି ଏଇଠାରେ ଗୋଟେ ଆପଣ ଭଲ କଥା କଥା କହିଲେ ତା ମୁଁ ଗୋଟେ ଶୁଣିଥିଲି କର୍ମ ହିଁ ଭଗବାନ ଆଜି ଆଉ ଗୋଟେ ଶୁଣିଲି ବିଶ୍ଵାସ ଥିଲେ ହିଁ ଭଗବାନ କୁ ଆପଣ ପାଇପାରିବେ ଯଦି ଆମେ ଗୋଟେ ପଥରକୁ ବି ଭଗବାନ ଭାବି କାମ କରିବା ତାହେଲେ କାଲି ସକାଳେ ସେ ପଥର ହିଁ ଭଗବାନ ପାଲଟିଇ ଯିବେ ଆଉ ଭଗବାନଙ୍କୁ ଯଦି ଆମେ କଣ ପଥର ମାନିବା ଭଗବାନ ପଥର ବି ପାଲଟିଇ ଯିବେ। ତାପରେ ବି ଆଣ୍ଟି ଦେଖ ଆଉ ଗୋଟେ କଥା ପୁରୀରେ ଏତେ ଅଜବ ହୁଏ ଆମର ହୁଏ ଯେ କଣ ଯିଏ ପୁରୀର ମହାରାଜା ରାଜା ମାନଙ୍କର ରାଜା ମହାରାଜା ସିଏ କଣ କରନ୍ତି ଠାକୁରଙ୍କ ପାଖରେ ସେଦିନ ଝାଡୁ ଦାର ହେଇକି ଝାଡୁ କରନ୍ତି ବା ଛେରା ପହଁରା କରନ୍ତି। ହଁ ନା ନାଇଁ ତ ଯଦି ସିଏ ଏତେ ବଡ ଲୋକ ହେଇକି ତାଙ୍କ ମନରେ ଗର୍ବ ନାହିଁ ଅହଂଙ୍କାର ନାହିଁ ସେ ଠାକୁରଙ୍କ ପାଇଁ ଏତେ ଇଏ କରୁଛନ୍ତି ଆମେ ତ ତାଙ୍କ ରାଜାଙ୍କ ଆଗରେ ଆମେ କିଛି ବି ନୁହେଁ ହଁ ନା ନାଇଁ ତଥାପି ଆମ ଆମେ ନନା ମାନେ କହୁଛି ଆମ ମଣିଷ ଦି ତିନି ଜଣ କହୁଚି କେତେ ଜଣ ଅଛନ୍ତି ଯଦି କିଛି ଟିକେ କେଇ ଗଲା ତାଙ୍କ ମନରୁ ଏତେ ଗର୍ବ ଏତେ ଇଏ ଆସୁଚନ୍ତି ତ ସିଏ ଥରେ ଭାବିବା ଦରକାର ନାଇଁ ଯେ ଯଦି ପୁରୀର ମହାରାଜା ଝାଡୁ ପହଁରା କରିପାରୁଚନ୍ତି ତାଙ୍କ ମନରେ ଗର୍ବ ନାହିଁ ତ ଆମେ ବି କାହିଁକି ଇଏ ମାନେ ଆମ ମନରେ ଏତେ ଲୋଭ ଅ କି ଗର୍ବ ଆଣିବା ଯାହା ଦ୍ଵାରା ଅନ୍ୟମାନେ ବି କଷ୍ଟ ପାଉଚନ୍ତି ନା। କିନ୍ତୁ ମଣିଷ କଣ ଆଉ ସେଇଟା ବୁଝୁଛନ୍ତି କି।
ସେଇଟା ପ୍ରତ୍ୟେକ ମଣିଷର ସ୍ୱଭାବ ନୁହଁ ମାନେ ମଣିଷ ଅଛନ୍ତି ମଣିଷର ସ୍ଵଭାବ ରହିବା ଦରକାର। ମଣିଷର ଅହଙ୍କାର ଯେତ ସେତେବେଳେ ଆସେ ଭଗବାନ କେଭେବି ସହଯ୍ୟ କରିପାରୁ ମାନେ ସହାୟତା ହୁଅନ୍ତିନି ବା ସହଯ୍ୟ କରିପାରନ୍ତିନି। ଭଗବାନ ସବୁ ସହିବେ ମଣିଷର ଗର୍ବ କେବେ ସହିବେନି ମଣିଷ ହଉ
ଗର୍ବ କିନ୍ତୁ ମୁଁ ଆଉ ଗୋଟେ କଥା ବି ଜାଣିଛି ଭଗବାନ ନା ଯାହା ପକେଇ ତ ନେଇଯିବେ ଏଠୁ ପୁରା ତଳକୁ ପଶ ପେଇଦେବେ ସେ ତ କେବେ ତଳୁ ପକାନ୍ତିନି ମଣିଷକୁ କି ମଝିରୁ ପକାନ୍ତିନି ସିଧା ଉପରକୁ ନେଇଯିବେ ଉପରୁ ତୁ ହିଁ ପକେଇବେ ଯଦି ସେ ସେଠୁ ମାନେ ନିଜ ଭୁଲ ସୁଧା
ଭଗବାନଙ୍କର ସେଟା ପରୀକ୍ଷା ଆମେ ଯଦି ତାଙ୍କ ପରୀକ୍ଷାରେ ସକ୍ସେସଫୁଲ ହେଇପାରିଲେ ତାହେଲେ ଭଗବାନ ଆମକୁ ମିଳିବେ।
ଆଛା। କଷ୍ଟ କଲେ ହିଁ ଆଉ
କ୍ଷା ନିଅନ୍ତି ହଁ।
ହୁଁ ଯେମିତି କି କଥା ହଁ ତାପରେ ଯେମିତି କଥ କଥା ରେ ଅଛି ନା ଯିଏ ଯେତିକି କଷ୍ଟ ସହିପାରିବ ଭଗବାନ ସେତ କିନ୍ତୁ ଗୋଟେ କଂସାରେ କଂସାରେ ପାଣି ହିଁ ଧରିବ କଂସାଏ ପରିବାଲା ଆମେ ପାଣି ରଖିଲେ ଧରିବ କି? କିଏ ରହିବନି ନା ସେ ତ
ପ୍ରଥମ କଥା ହେଲା ପ୍ରଥମ କଥା ହେଲା ଭଗବାନ କଷ୍ଟ ଦିଅନ୍ତି କାହିଁକି ଦିଅନ୍ତି ତା ସେ ଭକ୍ତକୁ ସେ ଏତେ ପରିମାଣରେ ଭଲ ପାଆନ୍ତି। ଯାହା ଫଳରେ ତାକୁ ସିଏ ସବୁବେଳେ ଡାକିବା ପାଇଁ ସେ ଭଗବାନ ତାକୁ ଟିକେ କଷ୍ଟ ଦେଇ ଚାଲନ୍ତି। ମୋ ମତରେ ମୁଁ ଭଗବାନଙ୍କୁ ପାଖରେ ଏତିକି ପ୍ରାର୍ଥନା କରୁଛି ଭଗବାନ ମଣିଷକୁ କଷ୍ଟ ଦିଅ। ତମକୁ ଡାକିବା ପାଇଁ କଷ୍ଟ ଦିଅ କଣ ମତେ ତତେ ବି ମୁଁ ବି ନହଲେ ବି କାହିଁକି ମୋତେ ବି କଷ୍ଟ ଦିଅ ମୁଁ ତ ଯେହେତୁ ତୁମକୁ ମୁଁ ସବୁଦିନ ଡାକୁ ବା ପାଇଁ ଚାହୁଁଛି ଆଉ ଖାଲି ଖୁସି ଦେଇଦେଲେ ମୁଁ ଚା ତ ଭଗବାନଙ୍କୁ ଭୁଲିଯିବି। ଡାକି ପାରିବି କି କିନ୍ତୁ ମତେ କଷ୍ଟ ଦିଅ କିନ୍ତୁ ତୁ ମୁଁ ସହିବା ସହିବା ଭଳି ହିଁ କଷ୍ଟ ଦିଅ କିନ୍ତୁ ମୋ ସହିବାର ଉପର ବୋଲି କଣ? ନହେଲେ ମୁଁ
ହଁ ମୁଁ ବୁଝିପାରୁଛି ଆଣ୍ଟି କିନ୍ତୁ ମୁଁ ଏ ଗୋଟେ କଥା ଜାଣିଛି ଭଗବାନ ନା ଯୋଉ ଗୋଟେ ଧର ତାଟିଆ ତାଟିଆ ହିସାବରେ ଫୁଲ ହବା ପର୍ଯ୍ୟନ୍ତ ଆମେ ପାଣି କରିପାରିବା ଯେତେବେଳେ ଫୁଲ ହେଇଯିବ ପାଣି ଆଉ ଆମେ ତା ଦେହରେ ତ ରଖିପାରିବା ନି ନା। ଭଗବାନ ସେତିକି ପର୍ଯ୍ୟନ୍ତ କଷ୍ଟ ଦିଅନ୍ତି ଯେ ପର୍ଯ୍ୟନ୍ତ ଗୋଟେ ଲୋକ ସହି ବୁଝିପାରିବ ବୁଝୁଚନ୍ତି ନା ହାଲୋ। ତାପରେ ଆଣ୍ଟି ଆଉ ଗୋଟେ କଥା ଅ ଦେଖନ୍ତୁ ଗାଁକୁ ହୁଁ ଗାଁ ଗହଳିରେ ଦେଖ ଗୋ ଗୋଟେ ରଥ ହଉଛି କିନ୍ତୁ ଜଗନ୍ନାଥଙ୍କ ପାଖରେ ତିନି ତିନିଟା ମା ସୁଭଦ୍ରାଙ୍କ ପାଇଁ ଗୋଟେ ବଳଭଦ୍ରଙ୍କ ପାଇଁ ଗୋଟେ ଜଗନ୍ନାଥଙ୍କ ପାଇଁ ଗୋଟେ କିନ୍ତୁ ଫାଷ୍ଟ ଯାଉଛନ୍ତି କିଏ ନା ବଳଭଦ୍ର ଯାଉ ଛନ୍ତି ସେକେଣ୍ଡରେ ଯାଉଛନ୍ତି ସୁଭଦ୍ରା ଥାର୍ଡ ରେ ମାନେ ଯୋଉ ଯାଉଛନ୍ତି ଆମର ମହାପ୍ରଭୁ ଜଗନ୍ନାଥ କିନ୍ତୁ ଯୋଉ ଏଇଟା କୁହନ୍ତି ନାହିଁ ଜଗନ୍ନାଥ ଗଲା ବେଳକୁ ବହୁତ ହଇରାଣ କରନ୍ତି ମାନେ ତାଙ୍କ ଭକ୍ତ ମାନଙ୍କୁ ଇଏ ପାଇଁ ମାନେ
ରଥରେ ଅଟକେ ଅଧା ବାଟରେ। ନି ମତେ ଲାଗେ ନାଇଁ ସେମିତି ଭଗବାନ ଧୈର୍ଯ୍ୟ ର ପରୀକ୍ଷା ନିଅନ୍ତି କି ମାନେ ତାଙ୍କର ଇଚ୍ଛା ଥାଏ ଯେ ନାଇଁ ମୁଁ ଆସ୍ତେ ଆସ୍ତେ ଯିବି ଯେମତି ଆମେ ବି ବାହାରକୁ ଗଲେ ସହଜରେ ଆମକୁ ଘରକୁ ଫେରିବାକୁ ମନ ନଥାଏ। ଯେହେତୁ ସେ ମାନେ ତାଙ୍କ ମୁଁ ଭାବେ ନାଇଁ ଯେହେତୁ ଆମେ ବି ବୁଲୁଛେ ଆମ ମନ ଖୁସି କରିବା ପାଇଁ ଭଗବାନ ଯୋଉ ନଅ ଦିନ ଆସନ୍ତି।
ନାଇଁ ସିଏ ବୁଲନ୍ତି।
ସେ ଗୋଟେ ମାନେ ଦଲ ଗରୁ ହଁ ହ୍ୟାଲୋ।
ହଁ ସିଏ ଆସନ୍ତି ବାହାରୁ। କୁ ଆସନ୍ତି ସବୁ। ପ୍ରତ୍ୟେକ ମାନେ ପ୍ରତ୍ୟେକ ଜୀବଜନ୍ତୁ। ରୁ ନେଇକି ନା ଭକ୍ତ ସହ ସମସ୍ତେ ଦେଖିବା ପାଇଁ। ଆମ କାଳିଆ ଏମିତି ଯେ ମନ୍ଦିର ଭିତରେ ରହେନି। ମନ୍ଦିର ବାହାରେ ବି ରହେ। ଆଉ ଦିନକ ପାଇଁ ମାନେ ନଅ ଦିନ। ପାଇଁ ଆସେ ବର୍ଷକୁ ନଅ ଦିନ ପାଇଁ ଆସେ। ବାହାରେ ବୁଲି ସବୁ ଭକ୍ତଙ୍କୁ। କୁ ଦେଖା ଦଉ ଦେଖାଦବ ତା ସହିତ ସମସ୍ତଙ୍କର କଷ୍ଟ ହରଣ କରିବ ତା ସହିତ ସମସ୍ତଙ୍କୁ ସମସ୍ତ ତାକୁ ଟିକେ ଛୁଇଁ ପାରିବେ ଆମେ ତ ରଥରେ ଠାକୁରଙ୍କୁ ସିଧାସଳଖ ଛୁଇଁବା। ଦେଖୀବାନି ଆମେ ରଥ ସାହାଯ୍ୟରେ ହିଁ ଦୌଡ଼ି ସାହାଯ୍ୟରେ ହିଁ ଜଗନ୍ନାଥଙ୍କୁ
ନାଇଁ ତାପରେ ଦେଖନ୍ତୁ ହୁଁ ତାପରେ ନୀଳଦ୍ରି ବିଜୟରେ ପୁରା ଠାକୁରଙ୍କୁ ମାନେ କହିବାକୁ ଗଲେ। ପୁରା ପାଖରୁ ଆମେ ଦେଖୁ ନୀଳାଦ୍ରି ବିଜୟ କଣ ହୁଏ ନା। ସେଦିନ ଦେଖିବେ ପୁରୀ ସହରରେ କୌଣସି ଦୋକାନରେ ରସଗୋଲା ମିଳେନି ମାନ କୌଣସି ଦୋକାନରେ ଏମିତି କି କଟକ ପଟେ ବି ରସଗୋଲା ମିଳେନି ଯିଏ ବି ଯାଆନ୍ତି ସେଠି ଆପଣ ଯିବେ କେତେବେଳେ ଯୋଉ ନୀଳାଦ୍ରି ବିଜେରେ ସେଠି ଦେଖିବେ ଯେ ରସଗୋଲା ସେଦିନ ମାନେ ଯିଏ ନେଇକି ବାଣ୍ଟି ପାଇଲା ଯେ ତେ ବାଣ୍ଟି ପାଇଲା ଯେତେ ଯିଏ ଆଣିପାଇଲା ତ ମାନେ ଏତେ ଭଲ ଲାଗେ ସେଇ ଇଏ ଟା ମାନେ ତମେ ଭାବୁଥିବ ନାଇଁ ଏତେ ମାନେ କଷ୍ଟରେ ମୁଁ ଆସିଛି ଯେ ଏତେ କଷ୍ଟ ମୁଁ ସହିପାରିବିନି ପଳେଇବି ଇଚ୍ଛା ନଥିଲେ ବି। ନା ମୁଁ ଆସିଛି ଜଗାକୁ ଟିକେ ନ ଦେଖିକି ଯିବି ଆଉ ଆସିବିନି ଏତେ କଷ୍ଟ ପୁଣି ମନେ ହବ ନାଇଁ ଟିକେ ଜଗାକୁ ଯିବେ ଦେଖିବାକୁ ମାନେ। ଏମିତି ଇଏରେ। ବାନ୍ଧେ ତମେ ବାର ବାର ବାର ବାର ଯେତେ ଥର ଗଲେ ବି ଗୋଟେ ଜାଗା ଜାଗାକୁ ଆମେ ରିଜିଡ ହେଇଗଲେ ବି ଏମିତି ଜଗା ହ ସେମିତି ଇଏ ଯେତେ ଥର ଗଲେ ବି ଆମକୁ ସେଠି ଜଣା ପଡେନି ନାଇଁ ତା ପାଖରେ କେତେ କଷ୍ଟ ଲାଗେ ଠିଆ ହବା ଟା କଷ୍ଟ ଲାଗେ କିନ୍ତୁ ଭାବୁଥିବେ ଯୋଉ ଥର ନାଇଁ ମୁଁ ଜଗାକୁ ଭଲସେ ଦେଖିପାରିବିନି ସେଇଥର ହିଁ ଆପଣ ଏତେ ଭଲରେ ଜାଗାକୁ ଦେଖିବେ ମାନେ। ଗ ଯୋଉ କୁହନ୍ତିନି କି କଷ୍ଟର ମୂଲ୍ୟ ଉଠିଯାଏ ସେତେବେଳେ।
ସେଟା ତ ବହୁତ ଖୁସି। ସି ଲାଗିବ ମା ସେଟା ତ ମାନେ ତାର ନୀଳା ନା ସିଏ ଯେ ଯେ ପର୍ଯ୍ୟନ୍ତ ନ ଚାହିଁଚି ତମେ ତା ଦର୍ଶନ କରିପାରିବ ନାହିଁ। ବୁଝିପାଇଲ ଯେପର୍ଯ୍ୟନ୍ତ ସିଏ ନ ଚାହିଁଚି ତମେ ତ ଦର୍ଶନ କର ଆଉ ଗୋଟେ କଥା ତମେ କହୁଥିଲ କି? ରଥଯାତ୍ରା ଦିନ ଆମେ ଗୋଟେ ରଥରେ ତିନି ଠାକୁରଙ୍କୁ ନେଇ ଯାଉଛେ ଆଉ ପୁରୀରେ କାହିଁକି ତିନି ଠାକୁରଙ୍କର ତିନୋଟି ରଥ ଅଛି କାହିଁକି ନା ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ଆମେ ପ୍ର ଆଗ ଡାକିଦଉଛେ ହେ ଜଗାରେ ତୁ ଆମକୁ ସାହା ହଅ। ହ କହୁଛେ ନା ନାଇଁ? କିନ୍ତୁ ସେମାନେ ଆର ଜନ୍ମରେ ସେମାନେ ଯେତେବେଳେ ରାମ ଲକ୍ଷ୍ମଣ ସୀତା ଥିଲେ ଲକ୍ଷ୍ମଣ ସବୁବେଳେ କହୁଥିଲେ ଭାଇକି ସମସ୍ତେ ଆଗ ଭଲ ପାଉଛନ୍ତି ମତେ କେହି ଭଲ ପାଉନାହାନ୍ତି। କିନ୍ତୁ ରାମଚନ୍ଦ୍ର ସେ ତାଙ୍କର ସେ ମନ କଥାଟା ଜାଣି ପାରି ତାଙ୍କୁ କହିଲେ କି ତୁ କଳି ଯୁଗରେ ତୁ ଆଗ ବହ ଆଗ ଡାକରା ପାଇବୁ ତା ପଛରେ ମୁଁ ଡାକରା ପାଇବି, ସେଥିପାଇଁକିନା ବଳଭ ହଁ ବଳଭଦ୍ରଙ୍କୁ ସେ ଆଗ ରେ ଛାଡ଼ନ୍ତି। ହାଲ୍ ହ୍ୟାଲୋ
ହଁ ଆଣ୍ଟି କୁହନ୍ତୁ, ତାପରେ ମୁଁ ଆଉ ଗୋଟେ କଥା ଜଣିଛି ଯେ ହଁ କୁହନ୍ତୁ ଆଣ୍ଟି।
ହଁ କହି ସାର କହି ସାର କଣ କହିବାର୍
ମୁଁ କହିବା କଥା ଯେ ଜଗନ୍ନାଥଙ୍କୁ ଆମେ ଯେତେବେଳେ ଡାକୁ ହେ ଜଗ୍ ଗାରେ ମୁଁ ଦୁଃଖ ବୁଝିବୁ ସେ କେବେ ବି ବୁଝ୍ ବୁଝିବନୁ ତାକୁ ସବୁବେଳେ ତାର ଯୋଉ ମାନେ ବନ୍ଧୁ ତାର ଯୋଉମାନେ ସଖା ତାଙ୍କ ନାଁ ହେ ଦାସ୍ ସିଆ ବାଉରି ବନ୍ଧୁ ହେ ମାନେ ଏମତି ଯଦି ଡାକିବ ମୁ ଜାଣିବାରେ ସେ ବହୁତ ଜଲଦି ଶୁ ଶୁଣନ୍ତି ସେ କଥାଟା।
ସ୍ନେହର ପା, ସିଏ ହଉଛନ୍ତି ସ୍ନେହର ବନ୍ଧୁ। ତାକୁ ଯଦି ଆମେ ସ୍ନେହରେ ଡାକିବା ସେ ନିଶ୍ଚୟ ଶୁଣିବ। ହେଲା ଆଉ ତମେ ଖାଲି ଏମିତି ରାସ୍ତାରେ ଯାଉଥିବ, କି ମନେ ହ ମନ୍ଦିର ହେଇଛି ମୁଁ ଟିକେ ଠାକୁରଙ୍କୁ ଡାକିି ଦିଏ। ନା ସେମିତି ନାଇଁ। ତମେ ଏଇଠି ଥାଇଁ ଥିଲେ ବି ମୁଁ ମୋ କଥା କହୁଛି, ମୁଁ ଜଗାକୁ ଏଠୁ ବି ଡାକିଲେ ବି କିଛି ନା ହଉ ଜଗା ଆଉ ତୁ ହିଁ ଅନେଇଥିବୁ। ମୋର ତ ଆଗକୁ ନାହିଁ କି ପଛକୁ ନାହିଁ। ତୁ ହିଁ ସାହା। ସେ ନିଶ୍ଚିନ୍ତ ହଉଛି ସାହା କିଛି ମାନେ ଏଥିରେ ଇଏ କରିଆର ନାଇଁ। କାରଣ ମୋ ବିଶ୍ୱାସ ଅଛି ମୋ ଜଗା ଅଛି ବୋଲି।
ଆଛା ହଉ ଆଣ୍ଟି, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ମୁଁ ଏବେ ଟିକେ ରଖୁଛି ଟିକେ ପରେ ଆପଣଙ୍କୁ କଲ ବ୍ୟାକ୍ କରୁଛି।
ଆଜ୍ଞା
ହଁ